ହାଲୋ।
ଦିଦି ମୋ କଥା ଶୁଭୁଚି?
ହୁଁ ହୁଁ ହୁଁ ଏବେ ଶୁଭିଲା। ସେତେବେଳେ ଶୁଭୁ ନଥିଲା କିଛି।
ହଁ ହଁ ନେଟୱାର୍କ ପ୍ରୋବ୍ଲେମ ଟିକେ ରହୁଛି ତ। କଣ କରୁଚ?
ମୁଁ ଏଇଠି ବସିଥିଲି ଆଉ।
ଓହୋ କଣ ଖାଇଚ?
ଖାଇଥିଲି ଆଜି ହେଇଥିଲା ଆଜି ଏକାଦଶୀ ନା ଆମର ପର ଭାତ ଆଉ ଡାଲମା ହେଇଥିଲା।
ଏ ହେ ମୋର ଟୋଟାଲି ଆଜି ମନେ ନାହିଁ ଏକାଦଶୀ ଆଜି ମୁଁ ତୁଳସୀ ଗଛରେ ପାଣି ଦେଇ ଦେଇଚି।
ଆଚ୍ଛା ଆଚ୍ଛା। ଆଉ ତମେ କଣ କରୁଚ?
ମୁଁ ଏଇଠି ଛାତ ଉପରେ ବସିଚି ପବନ ଖାଉଚି।
ଆଛା।
ଗରମ ତ ହଉଛି ଛାତ ଉପରେ ଟିକେ ବସିଲେ ପବନ ଦଉଚି।
ହୁଁ।
ହଁ। ଆଉ ରଜ ପାଇଁ କ
ରଜ ରଜ ପାଇଁ ତ ଏବେ ହେ ହେଇନି କିଛି। ମୋର ଜେଜେ ଅଛନ୍ତି ତ ଘରେ ତାଙ୍କ ଦେହ ପୁରା ସିରିଏସ।
ଓହୋ ମେଡିକାଲରୁ ଘର ହଉଥିବ ଆଉ।
ହଁ ବା ଆଜି ତାଙ୍କର ମାନେ ଏମିତି ହେଲା ସେ ହଲି ପାଇଲେନି। ତାଙ୍କୁ ଆଗରୁ ଦିଥର ବ୍ରେନ ଷ୍ଟ୍ରକ୍ ହେଇସାରିଚି।
ଓହୋ ସେମିତି ହେଲେ ଭାରି ଅସୁବିଧା।
ହଁ। ଆଜି ବା ଏବେ ବା ଏଇ ଅଧଘଣ୍ଟା ଘ ଣ୍ଟେ ହବ ତାଙ୍କୁ ନେଇକି ଯାଇଛନ୍ତି ହସ୍ପିଟାଲ।
ହଉ ଯୋଉ ଅଙ୍କଲ ଆସି ଅଟୋ ନେଇକି ଗଲେ କି। ହ
ଆଜି ଅଙ୍କଲ ମୋ ବାବା
ହଁ ହଁ।
ଦେଖିଚ?
ହଁ ଆସିକି ତ କେତେ ତିନିଟା ବେଳକୁ ଆସିକି ବୋଧେ ଏଠି ଠିଆ ହେଇକି ଅଟୋ ବୁଝୁଥିଲେ।
ହଁ ହଁ ବାକି ସେ ଅଟୋ ହଁ ଆଣିଲେ ତାପରେ ବୁଢାପା ମାନେ ଜେଜେ ଏଠୁ ଉଠି ପାରିଲେନି ତାପରେ ସେ ଗୋଟେ ଭାଇ ଆସିଆର ଥିଲା ଏମିତି ହେଇକି ନେଇକି ଗଲେ ଆଉ।
ଏଟା ହେଲେ ତ ଭାରି ଡେଞ୍ଜରିୟସ।
ମୋ ସାଙ୍ଗ। ହଁ।
ହଁ। ଆଉ ଦେହ ପା ତମର ଭଲ ଅଛି?
ହଁ ହଁ। ତମେ ତମର ଦେହ ଭଲ ଅଛି?
ହଁ ମୋର ଦେହ ଭଲ ଅଛି। ଆଉ କଣ କୁଆଡେ ଯିବାର ପ୍ଲାନିଂ କଣ ଅଛି ନା ନାଇଁ ରଜରେ?
ରଜରେ ତ ନାହିଁ। କିନ୍ତୁ ରଜରେ ସେମିତି କିଛି ପ୍ଲାନ୍ କରିନି ରଜ ପରେ ପରେ ମୋ ଭାଇ ବାହାଘର ଯଦି ହେବ ରଜରେ ମୁଁ ଗାଁକୁ ଯିବି।
ଓହୋ ଆଉ ରଜ ପାଇଁ ନୂଆ ଡ୍ରେସ୍ ହେଇଗଲାଣି।
ନା କ ହଁ ମୋର ନୂଆ ଡ୍ରେସ ଥିଲା ଦିଟା ମୁଁ ଆଗୁଆ କିଣିଦେ ଥିଲି ସେଇଟା ଅଛି। ଆଉ ଗୋଟେ ଭାଇ ବାହାଘର ଆସୁଛି ନା ଏକାଥରେ ଗୋଟେ ଲେହେଙ୍ଗାଟେ କରିବି। ସେଇ ଇ କରିବି ଆଉ ତମର କଣ ତମର ହେଇ ସାରିଲାଣି ଆଉ ଇଏ
ହଁ ମୋର ଏକରେ ହଁ ହେଇ ସାରିଲାଣି। ଏଇନା ଭାଇ ଥିଲା ତ ଭାଉଜ ନଣଦ ପୁଟଲି ଆଣିଥିଲେ ଦି ହଳର ଡ୍ରେସ ସେଇ ଦେଇଥିଲେ।
ହଁ ହଁ।
ହୁଁ। ସେ ଡ୍ରେସ ଟା ଖାଲି ସିଲା ହବ ଆଉ କପଡା ଦେଇଥିଲେ ନା ସେ ସିଲା ହବ।
ହୁଁ ହୁଁ।
ଗରମ ତ ହଉଚି କିଛି ପିନ୍ଧା ବା ଈଛାଉନି। ଖାଲି କୁର୍ତ୍ତିୀ ଗୋଟେ ନର୍ମାଲ କୁର୍ତିୀ ଗୋଟେ ଗଳେଇ ଦେଲେ ହେଇଗଲା।
ହଁ ଗରମ ତ ଯୋଉ ଭଳିଆ ଅଉ ଅଛି ଘରୁ ବାହାରିବାକୁ ଇଚ୍ଛା ହଉନି।
ହଁ ଗରମ ବହୁତ ଜୋରେ।
ହୁଁ।
ଏଇ ବର୍ଷ ଭିତରେ ଏମିତି ବହୁତ ଗୁଳୁ ଗୁଳି ବହୁତ ଗରମ ହଉଯାଇ ଯେ ତ ଯାଇନି। ସ୍ନାନ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ବେଳକୁ ବେଶୀ ଗରମ ହୁଏ ନା ଆଉ ଯୋଉ ଠାକୁର ଗାଧେଇବେ। ତାପରେ ଅନେଶର ଘରେ ପଢିବେ। ଠାକୁର ହୁଁ ମାନେ ପ୍ରବଳ ଗୁଡୁ ଗୁଳି ଗୁଳୁ ଗୁଳି ଲାଗୁଛି ବର୍ଷା ଉଠଉଛି କିନ୍ତୁ ବର୍ଷା ହଉନି ଯୋଉଠି ହବା କଥା ସେଇଠି ହଉନି।
ହିଁ ହଉନି ଆଉ ସବୁ ଜାଗାରେ ହଉଛି।
ଭୁବନେଶ୍ଵର ହବ ଏକାଥରକେ ନାଦିବ ଆଉ।
ହଁ ଏକାଥରେ ବାତ୍ୟା ଆସିବ।
ଏଇଭଳିଆ ଆଉ। ରହି ହଉନି ମାନେ ଆର ବର୍ଷ ଅପେକ୍ଷା ଏ ବର୍ଷ ବହୁତ ହଉଛି ଦେହ କିିମିରି ହେଇଗଲାଣି।
ହୁଁ ଏ ବର୍ଷ ବା ବହୁତ ହଉଛି ମାନେ ଯେତେ ବର୍ଷ ହେଇଥିଲା ଏ ବର୍ଷ ସବୁଛୁ ବେଶୀ।
ଓଡିଶାରେ ପାପ ସଂଖ୍ୟା ବଢିଗଲାଣି ତ ସେଥିପାଇଁ।
ହୁଁ ସତ କଥା ଯୋଉ ଭଳେଆ ଲୋକ କାମ କରିଛନ୍ତି।
ହଁ କେହି କାହାକୁ ମାନୁନାହାନ୍ତି ଆଉ।
ହଁ।
ହଁ ଏମିତି ହେଲେ ଅସୁବିଧା ନ ନିଜେ ଫସୁଛନ୍ତି ଆମକୁ ବି ଫସଉଛନ୍ତି।
ହୁଁ।
ହୁଁ।
ଆଉ ଖାଇଥିଲ କଣ?
ମୁଁ ଖାଇଥିଲି ଭାତ ଆଉ ସଜନାଛୁଇଁ ଆଳୁଭଜା। ଆମ ଘରେ ଆଜି ଏକାଦଶ ବୋଲି କାହାର ମନେ ଆଜି ଆଇଁଷ ଖାଇ ଦେଇେଇଛନ୍ତି।
ଊ ହୁଁ।
ତମେ କହିଲ ବୋଲି ମୋ ଏଇନା ମନ ପଇଲା ଏକାଦଶୀ ବୋଲି।
ହୁଁ।
ମୁଁ ଏଇନା ମନ ପେ ଯେ ଏକାଦଶୀ ମୁଁ କେଡେବଡ ଭୁଲ କାମ ଟା କଲି ତୁ କଣ ଏକାଦଶୀ ତୁଳସୀ ଗଛ ରେ ପାଣି ଦିଅନ୍ତିନି ନା।
ଆଚ୍ଛା ଆଚ୍ଛା ନା ନା ତୁଳସୀ ଗଛରେ ପାଣି ଦିଅନ୍ତି ଛିଣ୍ଡାନ୍ତିନି।
ମୁଁ ଜାଣିଛି ଏକାଦଶୀ ଦିନ ମାନେ ରବିବାର ଯଦି ପଡ଼ିଥାବ ପାଣି ମାନେ ଦିଆବ। ବନି ତୁଳସୀ ଏକାଦଶୀ ଦିନ ମାନେ ନାରାୟଣଙ୍କ ପାଇଁ ଗତ ରଖିଥାନ୍ତି। ତ ପାଣି ଦେଲେ ତାଙ୍କ
ତ ଜାଣିନି ଆମର କଣ କହିଲ। ତୁଳସୀ ଯ ଏକାଦଶୀ ପୂର୍ବ ଦିନ। ଆମର ଗ କିଣା ହେଇକି ତୁଳସୀ ଆସିଯାଉ। ନହେଲେ ଗଛରୁ କିଛିଟା ରଖି ଦିଆଯାଉ। ସେଇଦିନ ଛିଣ୍ଡା ହବନି। ତୁଳସୀ କିନ୍ତୁ ପାଣି ତ ଦିଆଯାଏ। ମୁଁ ଏଇଟା ଜାଣିନି।
ମୁଁ ଶୁଣିଛି ଯେହେତୁ ମୁଁ ସେତାଇିଁ ଦେଇଦେଲି ମୂଳ
ହ୍ୟାଲୋ
ଦିଦୀ ସୁବୁଚ